ତର୍ନ୍ମା ବାବୁ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି ଆପଣ ଆଶା କରୁଛି ଆପଣ ବି ମତେ ଭଲ ଥିବେ।
ଆଜ୍ଞା ମୁଁ ଭଲ ଅଛି ଜୟ ଜଗନ୍ନାଥ୍ ଭାଇ କଣ କରୁଚ ଏଇନ ବର୍ତ୍ତମାନ?
ପର୍ତ୍ତମାନ ମୁଁ ଏଠୁ ଶୋଇକି ଉଠିକି ଇଇନା ଖାଇକି ବସିଛି। ଆପ୍ ପଣୁଆ ଆଶା କରୁଛି ଆପଣ ହିଁ ମଧ୍ୟ ଖାଇସାରିଥିବେ।
ନାଁ ବର୍ତ୍ତମାନ୍ ତ ମୁଁ କିଛି ଖାଇ ନାହିଁ। ସଖାଳୁ ଟିକେ ଏପଟ ସେପଟ କାମ ଦାମ ରେ ଥିଲି ତ ସେଥିପାଇଁ ବର୍ତ୍ତମାନ କିଛି ଖାଇ ନାହିଁ। ମୁଁ ବର୍ତ୍ତମାନ ଆଉ କିଜି ସମୟ ପରେ ଯାଇକି ଖାଇବି।
ଆଜ୍ଞା ମୁଁ ହେଇଠୁ ଶୁଣିକି ବହୁତ ଖୁସି ଲାଗିଲା ଆପଣ କିଛି ଏଇନା କାମ ଦାମ କରୁଛନ୍ତି। ନହେଲେ ତ ଆବଣ ଆଗୁରୁ ବହୁତ ଶୋଉଥିଲେ।
ନାଇଁ ବର୍ତ୍ତମାନ୍ ଯେହେତୁ ଭାଇଙ୍କର ସୁସ୍ଥ ହେଇ ଅଛନ୍ତି। ତ ଦୁର୍ଘଟଣା ହେଇଥି ତ ସେଥିପାଇଁ ଅଧିକାଂଶ କାମ ମତେ ହିଁ କରିବାକୁ ପଡ଼ୁଛି।
ଆଜ୍ଞା ଆଉ ଆପଣ ଏଥର କିଛି କୁଆଡ଼େ ବୁଲିବାକୁ ଯିବାର ପ୍ଲାନ୍ ବନେଇନାହାଁନ୍ତି?
ନା ବର୍ତ୍ତମାନ ତ କିଛି ହୋଇନାହିଁ ସେପରି କିଛି ବ୍ୟବସ୍ଥା ଯେବେ ହବ ଆପଣଙ୍କୁ ମୁଁ ଜଣେଇବି ଆଉ।
ହୁଁ। ଆଜ୍ଞା ଆଉ ଆପଣ ଆ ଆଉ ଆଜି ବୁଲିବାକୁ ଯିବେ ନା ନାଇଁ କୁଆଡ଼େ ଚାଟା ଅଳେ?
ସନ୍ଧ୍ୟାବେଳେ ନ ଯାଇପାରେ କିନ୍ତୁ ରାତିରେ ତ ବାହାରିବି ରାତି ଆଠଟା ପରେ ମୁଁ ବାହାରେ ଟିକେ ବାହାରେ ବୁଲାବୁଲି କରିଆ ପାଇଁ ମତେ ବହୁତ୍ ଭଲ୍ ଲାଗେ।
ଆଜ୍ଞା ତ ଆମ୍ ମତେ ଲାଗୁଛି ଆପଣ ରା ରାତିରେ ବୁଲୁଛନ୍ତି ମାନେ ଆପଣ ନିଶାଜର ହେଇଥିବେ।
ନା ନା ମୁଁ ବେଶୀ ରାତିବି ବୁଲେନାହିଁ ମୁଁ ସେ ଆଠଟାାରୁ ବାହାରିକି ଦଶଟା ଭିତରେ ଘରକୁ ପଳେଇ ଆସେ କାରଣ ରସ୍ ତରେ ଖାଇ ପିଇକି ଶୋଇପଡ଼େ ଏଗ୍ ସାଢ଼େ ଏଗାରଟା ଭିତେରେ ମୁଁ ଅଧିକ ସମୟ ବି ବାହାରେ ରହେ ନାହିଁ।
ମୁଁ କଣ ଶୁଣିବାକୁ ପାଇଥିଲି ଆପଣ ବହୁତ୍ ଥର କେଶୁରା ଯାଉଛନ୍ତି ଆଉ କେଶୁରାରେ ଥରେ କଣ ବ ଧରା ପଡିଯାଇଥିଲେ।
ଆଜ୍ଞା ସେ କିଛିଟା ଝଗଡ଼ ଟାଇପିର ହେଉଥିଲୁ ସେ କଥା ଛାଡ଼ନ୍ତୁ କେଶୁରା ତ ମୁଁ ଯାଏ ଏକ ବନ୍ଧୁଙ୍କୁ ଦେଖା କରିବା ପାଇଁ ବର୍ଥମାନ୍ ଟିକେ ଗାଡ଼ି ଦୁର୍ଘଟଣା ହୋଇଯାଇଥିଲା ତ କେଶୁରାରେ ସେଥିପାଇଁ ମତେ ଟିକେ ପାଟିତୁଣ୍ଡ କରିଥିଲେ ଆଉ।
ଆଜ୍ଞା ତ ଆପଣ ଦେଖିକି ଗାଡ଼ି ଚଲାନ୍ତୁ ଆପଣ ଏମିତି ବାତେରାଙ୍କ ଭଳିଆ ଗାଡ଼ି କାଇଁ ଚଲୋଉଛନ୍ତି।
ନା ନା ବର୍ତ୍ତମାନ୍ ତ ମୁଁ ଦେଖିକି ଚଲୋଉଛି କାରଣ ମୋ ଭାଇଙ୍କର ଯେତେଏଳେ ଦୁର୍ଘଟଣା ହେଇଗଲା ସେଏ କୁ ଲକ୍ଷ୍ୟ କରି ମୁଁ ଟିକେ ଦେଖି ଚଲାଉଛି ବର୍ତ୍ତମାନ।
ଆଜ୍ଞା ଆପଣ ଆଉ କଣ୍ କରୁଛନ୍ତି ଏବେ ଶୋଇଛନ୍ତି ନା ବସିଛନ୍ତି?
ବର୍ତ୍ତମାନ୍ ତ ମୁଁ ଟିକେ ମୋ ଏକ ବନ୍ଧୁଙ୍କ ଘରକୁ ଆସିଛି ସେଠାରେ ତ ମୁଁ କିଛି ସମୟ ବିଶ୍ରାମ୍ ନଉଚି। ତାପରେ ମୁ ଆଉ କିଛି ସମ୍ ପରେ ଉଠିକି ମୁଁ ମୋ ନିଜ ଘରୁକୁ ପଳେଇଯିବି ତାପରେ ଦେଖିବା କଣ ହୋଉଚି ଯଦ ଆଗାମୀ କିଛି ଘରକାମ ଥିବ ତ ସେଗୁଡ଼ା କରିବି। ନହେଲେ ପୁନର୍ବାର ମୋ ବନ୍ଧୁଙ୍କ ଘରକୁ ପଳେଇ ଆସିବି।
ଆଉ ଆପଣ କିଛି ଚକ୍ଲେଟ୍ ଖାଆନ୍ତି ନା ନାଇଁ?
ନାଇଁ ମତେ ଚକ୍ଲେଟ୍ ତେ ଏତେ ଭଲ ଲାଗେ ନାହିଁ ଯେହେତୁ ବର୍ତ୍ତମାନ ବ୍ଯାୟାମ କରିବାକୁଯାଉଛି ତ ମ ତ ହାଁଥି କିଛି ଚକ୍ଲେଟ୍ ଖାଏ ନାହିଁ।
ମୋ ପାଖରେ ବିଦେଶରୁ ଆସ୍ତାଏ ବିଭିନ୍ନ ପ୍ରକାର ଚକ୍ଲେଟ୍ ଅଛି। ତିନିଡ଼ି ପ୍ରର୍କାର ଆପଣ ଆସୁନାହାନ୍ତି କଉନ ଚକ୍ଲେଟ୍ ହେ ବିଭିନ୍ନ ପ୍ରକାର ଚକ୍ଲେଟ୍ ଚାଖିବେ।
ଆଜ୍ଞା ନିଶ୍ଚୟ ମୁଁ କାଲି ଆପଣଙ୍କ ଘରଟିକୁ ଯାଇଚୀ ସେଠାରେ ସେ ଯାଉଚୀ ଆପଣ ସେଠାରେ ଯେ ଦେବେ ମତେ। ମୁଁ ସେଦିନ ଟିକେ ଚାଖି ନେବି ଆଉ।
ଆଜ୍ଞା ନିହାତି ଆପଣ ଆସିବେ ତାହେଲେ କେତେବେଳେ କାଲି?
ଆପଣଙ୍କୁ ନ୍ତୁ ଆପଣ କେତେବେଳେ ଦେଖିକି ମୁଁ ଯିବି ଆଉ
ମୁଁ କାଲି ପୁ ପୁରା ଫାଙ୍କା ଆପଣ ଯଦି ଆସି।
ଆଜ୍ଞା ମୁଁ କାଲି ପୁରା ଫାଙ୍କା ଅଛି ଆପଣ ଯଦି କେତେବେଳେ ଫୋନ୍ କରିବେ ମୁଁ ସେତେବେଳେ ଆପଣଙ୍କୁ ନେଇକି ଚକ୍ଲେଟ୍ ଦେଇଦେବି ନହେଲେ ଆ। ପଣ ଆମ ଘରଟି ଆଜି ଚକ୍ଲେଟ୍ ଖାଇପାରିବେ।
ଠିକ୍ ଅଛି ତାହେଲେ କାଲି ମୁଁ ଟିକେ ଦେଖୁଚି ମୋର କେତେବେଳେ କର୍ମ ଅଛି ସେଗୁଡା ସାରି ଦେଇକି ଆପଣଙ୍କୁ। ଘର ଠିକି ଯାଉଛି ବୋଲି ସେଠାରେ ଖାଇନେବି ଆଉ।
ଆଜ୍ଞା ଆପଣ କାଲି ଏ ଭ ଖୁବ୍ ଶୀଘ୍ର ଆସିଯିବେ ନଚେତ୍ ମୁଁ କୁଆଡେ ଯଦି କୁଆଡେ ଯିବାର ହୁଏ। ତ ଆପଣ ଫୁଣି ଆସିକି ଆମ ଘର ଠିଆ ହେଇଥିବେ ନହଲେ ମୁଁ ନଥିବି।
ଆଜ୍ଞା ଠିକ୍ ଅଛି ମୁଁ ଆପଣଙ୍କ ଠି ବହୁତ୍ ଶୀଘ୍ର ପଳେଇଯିବି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସେ ଅନୁସାରେ ଦେଖିକି ମୋର ଯେତେବେଳେ କର୍ମ ଅଛି ବହୁତ୍ ଜଲ୍ଦି ସାରିଦେବି କାଲି ଟିକେ ଜଲ୍ଦି।
ଆଜ୍ଞା।
ଉଠି ପଡିବି ହଁ ଆଉ ଯେତକ ସବୁ ସାରିଦେବି।
ନିହାତି ଆପଣ ଯଦି ଶୀଘ୍ର କାମ ସାରାନ୍ତି ତାହେଲେ ଆ। ଆପଣ ଶୀଘ୍ର ଆସିପାରିବେ ଘର ଟିକି ତ ଆପଣ କାଲି କୁଆଡେ ଆଉ ବୁଲିବାକୁ ଯିବା। ଆମେ ଇଚ୍ଛା କରିବା କି?
ନାଁ କାଲି ଆଉ କୁଆଡ଼େ ଯିବାକୁ ଇଚ୍ଛା ହଉନି ଯେହେତୁ ଲଗାଣ ବର୍ଷା ଲାଗି ରହିଛି ତତେ ଘରୁ ବାହାରିବାକୁ ଇଚ୍ଛା ହଉନାହିଁ। ଯଦି କାଲି ଟିକେ। ବର୍ଷା ଛାଡ଼ିବ ତାହେଲେ ମୁଁ ସେ ସନ୍ଧ୍ୟା ସାତଟା ଆଠଟା ବେଳକୁ ଟିକେ ବାହାରିକି କୁଆଡେ ଯିବି ଯଦି ଏଇ ନିକଟସ୍ଥ ଜାଗାକୁ ବୁଲାବୁଲି କରିବି ଆଉ।
ଆପଣ ଆସୁନାହାନ୍ତି ଆମେ ଆଜି କୁଆଡେ ବୁଲିିବାକୁ ଯିବା ଆଜି ତ ବର୍ଷା ହବାର ଆଶା ନାହିଁ ଏତେ।
ତାହେଲେ ଠିକ୍ ଅଛି ଆଜି ମୁଁ ଯେମିତି ହେଲେ ଦେଖୁଛି ସଂଧ୍ୟା ବେଳେ ସୁଧା ଯଦି ମୋର କିଛି କର୍ମ ନ ରହିଲା ତାହେଲେ। ଆପଣଙ୍କ ଘର ଟିକେ ଯାଇକି ଆପଣଙ୍କୁ ନେଇ ଆସିବି ଆମେ ମିଶିକି କିଛି ସମୟ ନିଜ ଭିତରେ ସମୟ ବି। କଟେଇ ନବା ହୋଉ ଠିକ୍ ଅଛି। ଆଉ ଆପଣ ଯୋଉ କୋହୁଥିଲେ ଆପଣଙ୍କର ଉଁ ଯୋଉ ଆ। ଆପଣଙ୍କର କିଛି ଦେହ ଖରାପ ହେଇଛି କି ମୁଁ ଶୁଣୁଥିଲି ଯେ ଆପଣଙ୍କର କିଛି ଦେହ ଖରାପ ହୋଇଚି ବୋଲି।
ନା ଆଜ୍ଞା ମୋର କିଛି ଦେହ ଖରାପ ହେଇନାହିଁ ମତେ ଖାଲି ହାଲ୍କା ଟିକେ ଥଣ୍ଡା ହେଇଯାଇଥିଲା।
ତ ସେଥିପାଇଁ ବର୍ତ୍ତମାନ ଏବେ ଦୁଇ ତିନି ଦିନ ହେବ ଆପଣ ବୋଧେ ଘରୁ ବାହାରୁନାହାନ୍ତି?
ଆଜ୍ଞା ମୋର ତ ଦେହ ଟିକେ ଅସୁସ୍ଥ ହୋଇଛି ତ ସେଥିପାଇଁ ମୁଁ ବୈଦଙ୍କଠୁ ନିକଟକୁ ଯାଇ। ଟିକେ ଔଷଧ ପରାମର୍ଶ ନେଇ କି ଔଷଧ ଖାଉଚି। ତ ସେଇଥିପାଇଁ ଏବେ ମୁଁ କୁଆଡେ ବାହାରକୁ ବାହାରୁନଥିଲି ଦି ଦିନ ହେଲା।
ତାହେଲେ ଠିକ୍‌ଅଛି ଆପଣ ଟିକେ ବଇଦ ପାଖକୁ ଆଉଥରେ ଯାଆନ୍ତୁ କାରଣ ଯଦି ସେ ଔଷଧ କିଛି। ଏ ଖରାପ ଥିବ କି କଣ ଥିବ ଆଉ ଥରେ ଦେଖେଇ ଦେବେ କାରଣ ଆପଣଙ୍କର ଥଣ୍ଡା ଭଲ ହେଉ ନାହିଁ ଆପଣ କହୁଛନ୍ତି। ତ ପୁନର୍ବାର ଯାଇକି ଟିକେ ଦେଖେଇ ଦିଅନ୍ତୁ ଆଉ।
ଆଜ୍ଞା। ମୋ ପାଖରେ ଗୋଟେ ଭଲ ମେଡିସିନ୍ ଅଛି ଆପଣ ଆସୁନାହାନ୍ତି କୋଉଦିନ ନେବେ ଆପଣଙ୍କ ଓଜନ ମଧ୍ୟ ବି କମିଯିବ।
ଆଜ୍ଞା ମୁଁ କେବେ ସମୟ ପାଇଲେ ଆପଣଙ୍କ ସେସବୁ ଜିନିଷ ଯାହା କହୁଛନ୍ତି ସେସବୁ ଜିନିଷ କରିବି ଆ। ଆପଣ ସେଥିପ୍ରତି ବ୍ୟସ୍ତ ହଅନ୍ତୁ ନାହିଁ।
ନା ସେଇ ଔଷଧ ଟା ବୋହୁତ ଶୀଘ୍ର ସରିଯାଉଛି ତ ସେଇଥି ପାଇଁ।
କାହିଁ ଆପଣ କଣ ଏମିତି ଔଷଧ ଖାଉଛନ୍ତି ଆପଣଙ୍କ ଔଷଧ ପ୍ରିୟ କି?
ଆଜ୍ଞା ମୁଁ ବୋହୁତ୍ ଔଷଧ ପ୍ରିୟ।
ଔଷଧ ଖାଇଲେ ବି ଦେହ ପାଇଁ ଖରାପ। ଆପଣ ଟିକେ ଦେଖି ଚାହିଁକି ଔଷଧ ଖାଆନ୍ତୁ। ଡକ୍ଟର ଯୋଉ ସମୟରେ ପରାମର୍ଶ ନୋଉଛନ୍ତି। ସେଇ ସମୟରେ ଡକ୍ଟରଙ୍କୁ ପଚାରିକି ଆପଣ ଔଷଧ ନିଅନ୍ତୁ, କାରଣ ଅତ୍ୟଧିକ ଔଷଧ ଖାଇଲେ ମଧ୍ୟ ଦେହ ପାଇଁ ଖରାପ।
ଆପଣ ଏଠୁ କହିଲେ ବୈଦଙ୍କ ପରାମର୍ଶ ମୁଁ ବୈଦଙ୍କ ପରାମର୍ଶ ନେଇକି ହି ଔଷଧ ଖାଉଛି। ମୁଁ ସେତେ ଏତେ ଜ୍ଞାନୀ ନୁହଁ ଯେ ସ ନ ପଚାରି କିଛି ଔଷଧ ଖାଇବି। କାହିଁକିନା ଔଷଧର ବିଭିନ୍ନ ପ୍ରକାର ଇଏ ରାସାୟନିକ ଗୁଣ ଯୋଗୁ ଦେହ ଖରାପ ହୋଇପାରେ।
ତ ସେଥିପାଇଁ ତ ଆପଣ କହିଲେ ଔଷଧ ପ୍ରିୟ ବୋଲି ଆପଣ ମତେ ଜଚୁଛନ୍ତି, ମୋର ତ ବର୍ତ୍ତମାନ କିଛି ଦେହ ଖରାପ ହୋଇନାହିଁ। ଯଦି ଯଦି ମୋର କେବେ ଦେହ ଖରାପ ହୁଏ, ତାହେଲେ ଆପଣଙ୍କଠୁ ଯାଇକି ଔଷଧ ମଧ୍ୟ ନେଇଯିବି।
ଆଜ୍ଞା ତ ଆପଣ କେବେ ଔଷଧ ଖାଇବେ ବୋଲି କଉଛନ୍ତି?
ମୋର ବର୍ତ୍ତମାନ ଭାବୁଛି ତାହେଲେ ଆଉ ଯଦି ମ ଏମିତି କଣ ଅଛି କି ସେ ଔଷଧରେ ଆପଣ ମତେ ବାରମ୍ବାର କହୁଛନ୍ତି ଔଷଧ ଖାଇବା ପାଇଁ।
ଆପଣ ଔଷଧ ଖାଇଲେ ପୁରା ଶାନ୍ତ ହେଇକି ବସିବେ ଏପରି କିଛି ଆଉ ଦୁଃଖ ମିଳିବନି ଆପଣଙ୍କୁ ବୋହୁତ ଶାନ୍ତିରେ ଆପଣଙ୍କ ଆ ଦିନ ଯିବ।
ତାହେଲେ ଠିକ୍ ଅଛି ମୁଁ କେବେ ମୋର ଦେହ ଖରାପ ଅସୁସ୍ଥ ହେଲେ ଆପଣଙ୍କୁ ମୁଁ ନିଶ୍ଚୟ ଜଣେଇବି। ସେଥିପାଇଁ ସେଥିପ୍ରତି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ କିଛି କିଛି ସମୟ ଯାଉ ଆପଣଙ୍କୁ ନଲେ ପୁନର୍ବାର ଫୋନ କରିବେ ଯୋଉ ସମୟରେ ଆପଣ କହିଦେବେ ନଲେ ସେ ଔଷଧରେ କଣ କଣ ଅଛି କଣ କଣ ନାହିଁ? ଔଷଧର ନାଁ କଣ ଯଦି ହବ ମୁଁ ଦୋକାନରୁ ମଧ୍ୟ କିଣିକି ନେଇଯିବି।
ଆପଣଙ୍କୁ କିଛି ନା କିଛି ଭୟସ ଶୁଭୁଛି କି ମୋର ଏଇଠୁ?
ଆଜ୍ଞା ସେ ଫୋନ ବୋଧେ ଆପଣଙ୍କର କିଛି ମେସେଜ ଫେସେଜ ଆସୁଛି କଣ ବାରମ୍ବାର ସେ ଗୋଟେ ଉ ସାଉଣ୍ଡଟେ ଶୁବା ଯାଉଛି। ସେଥିପ୍ରତି ଟିକେ ଧ୍ୟାନ ରଖନ୍ତୁ ଆଉ।
ଆଜ୍ଞା ମୁଁ ସେଥିପାଇଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଆପଣ ଯଦି ଏଥର କ୍ଷମା କରିଦିଅନ୍ତି ଆଉ ଆରପାଳିଠୁ ଶୁଭେଇବନି ଆପଣଙ୍କୁ ଶବ୍ଦ ଗୁୁରା।
ଏଥିରେ କ୍ଷମା ମାଗିବାର କଣ ଅଛି? ମଣିଷ ମାତ୍ରେ କେ ତ ଭୁଲ ଥାଏ, ଆପଣ ତ ନିଜେ ମତେ ପୂର୍ବ କଲରେ କହିଥିଲେ। ତ ଆପଣ ଏଥିରେ କ୍ଷମା ମାଗିବାରେ କଣ ଅଛି?
ଆଜ୍ଞା ଏକଥା ମୁଁ କହିନଥିଲି ବୋଧେ ଆପଣ କୋଉ ଅଲଗା ବନ୍ଧୁ କହିଥିବେ ଆପଣ ମତେ କହିଦଉଛନ୍ତି।
ତାଲେ ହୋଇଥାଇ ପାରିବ, ମୁଁ ତ ଏବେ ଦିଇ ତିନି ଦିନି ହବ ଅଧିକ ଲୋକଙ୍କ ସାଙ୍ଗରେ କଥା ହଉଛି। ମୋର ଯେହେତୁ ସମୟ କିଛି ଟାଇମ ବିତୁ ନଥିଲା ତ ମୋର ଟିକେ ମନ ଦୁଃଖ ଥିଲା। ସେଥିପାଇଁ ମୁଁ ଟିକେ ମୋ ନୂଆ ନୂଆ ଉଁ ସାଙ୍ଗମାନଙ୍କ ସାଙ୍ଗରେ ଟିକେ କଥା ହଉଥିଲି। ଆଉ ପୁରୁଣା ସାଙ୍ଗ ମାନଙ୍କ ସାଙ୍ଗରେ ମଧ୍ୟ ବି କଥା ହଉଥିଲି, କାରଣ ସେମାନଙ୍କ ସାଙ୍ଗରେ ବୋହୁତ ଦିନ ହେଲା ଦେଖା ସାକ୍ଷାତ ହୋଇନଥିଲି ତ। ତ ସେଥିପାଇଁ ତାଙ୍କ ସହିତ ମତେ ଟିକେ ଫୋନ ରେ କଥା ହେଇଯାଉଥିଲି।
ଆଜ୍ଞା ତ ଆପଣ ସେଥିପାଇଁ କିଛି ମନ ଦୁଃଖ କରୁଛନ୍ତି କି ଆପଣଙ୍କ କିଛି ସାଙ୍ଗ ହଉନାହାନ୍ତି ବୋଲି? ଆପଣ ଯଦି ମନ ଦୁଃଖ କରୁଛନ୍ତି ତ ଆପଣଙ୍କ ଘରକୁ ଆସିପାରନ୍ତୁ ଆପଣ ଏଠି ମୋର ବୋହୁତ ସାଙ୍ଗ ଅଛନ୍ତି ତ ଆପଣ ଆସିଲେ ଏଇଠି ଆପଣଙ୍କ ସହ କଥା ହେଇପାରିବେ ସେମାନେ ମଧ୍ୟ।
ଆଜ୍ଞା ମୁଁ କେତେବେଳେ ସମୟ ପାଇକି ମଧ୍ୟ ଆପଣଙ୍କ ଘରଠିକି ଯିବି ଆଉ ଆପଣଙ୍କ ସାଙ୍ଗମାନେ କୋଉଡି ସବୁ ବସା ଉଠା କରନ୍ତି ମତେ ଟିକେ କହିପାରିବେ କି?
ହଁ ଆମ ସାଙ୍ଗ ମାନେ ଏକ ପାର୍କ ଅଛି ଯାହା ନାମ ସିଲିକନ ସେଇଠି ବସା ଉଠା କରନ୍ତି।। ଆପଣ ବି ସେଇଠି ଆସିପାରନ୍ତି।
ମୁଁ ତ ମଝିରେ ମଝିରେ ଯାଏ ସେଠାକୁ ବୁଲିବା ପାଇଁ। ତ ଆପଣ ଟିକି କେତେବେଳେ ଦେଖାହେଇଗଲେ ତାଙ୍କ ସହିତ ମଧ୍ୟ ମିଶିଯାଆନ୍ତି।
ଆଜ୍ଞା ନିହାତି ଆପଣ କୋଉ ଦିନ କୋଉ ଦିନ ଆସୁଛନ୍ତି କହୁନାହାନ୍ତି? ମୁଁ ସେଇଦିନ ଆପଣ ଯାଏ ଯାଇକି ଆପଣଙ୍କ ସାତ ସେମାନଙ୍କବି ଫେରିବି।
ଯେହେତୁ ଆଜି ରବିବାର ଅଛି ଆଜି ତମ ମୋର ଏତେ କିଛି କାମଧନ୍ଦା ନାହିଁ ତ ଆଜି ସନ୍ଧ୍ୟାବେଳେ ଆପଣ ଟିକେ ଯଦି ଫ୍ରି ଅଛନ୍ତି। ତାହେଲେ ସନ୍ଧ୍ୟାବେଳେ ମୁଁ ଟିକେ ସିଲିକନ୍ ଆଡ଼େ ଯାଇପାରନ୍ତି।
ଆଜ୍ଞା ମୁଁ ଆଜି ପୁ ପୁରା ଫାଙ୍କା ଅଛି ଆପଣ ଯଦି ଆସିବେ କେତେବେଳେ ସିଲିକନ୍ ତ ମତେ ଫୋନ୍ ଟି କରିଦେବେ ମୁଁ ଯଦି ଥିବି ସେଇଠି ଆପଣଙ୍କ ସହ ସମସ୍ତଙ୍କ ସାକ୍ଷାତ କରେଇଦେବି।
ଆଜ୍ଞା ସେଥିପାଇଁ ମୁଁ ଧନ୍ୟବାଦ ଯାହା ହଉ ଆପଣ ମୋ ପାଇଁ ଏତେ କିଛି ଚିନ୍ତା କରିଲେ। ଆଉ ବର୍ତ୍ତମାନ ଆମ ମଧ୍ୟ ଖାଇ ମୁଁ ତ ବର୍ତ୍ତମାନ କିଛି ଖାଇ ନାହିଁ ମୁଁ ଭାବୁଛି ଆପଣଙ୍କ ସହିତ କଥା ହେଇ ସାରିଲା ପରେ ଯାଇକି କିଛି ଖାଇନେବି କାରଣ ମତେ ଭୋକ ମଧ୍ୟ ଲାଗିଲାଣି ଜୋରେ।
ଆପଣ ଏତେ ସମୟ ଭୋକିଲା ରୁହନ୍ତୁନି‌ ଆପଣଙ୍କ ପେଟ ଜନିତ କିଛି ରୋଗ ବାହାରିପାରେ। ଏଥିପାଇଁ ଟିକେ ସତର୍କ ରୁହନ୍ତୁ‌ ଏତେ ସମୟ ନ ଖାଇଲେ ରୋ ଏତେ ସମୟ ନ ଖାଇଲେ ବିଭିନ୍ନ ରୋଗର ସମ୍ମୁଖୀନ ହେଇପାରିବେ ଯେପରି ଗ୍ୟାସ, ପେଟ କାଟିବା। ବାନ୍ତି, ଝାଡ଼ା ଏପରି ହେଇପାରେ।
ଧନ୍ୟବାଦ ଯାହା ହଉ ଆପଣ ମୋ ପାଇଁ ଏତେ ଚିନ୍ତା କରୁଛନ୍ତି। ମୁଁ ମଧ୍ୟ ଆଗକୁ ଏଇ ସବୁ ଜିନିଷରେ ଧ୍ୟାନ ନେବି‌ ଆଉ ମୁଁ ତ ଆପଣ ତ ଜାଣିଛନ୍ତି ମୁଁ ଅଧିକ ସମୟ ଭୋ ଭୋକରେ ରହି ନାହିଁ ଯେହେତୁ ଏବେ କର୍ମ ଗୁରେ ରହୁଛି ତ ସେସବୁ ଜିନିଷ ନ ସାରିଲା ପର୍ଯ୍ୟନ୍ତ ଖାଇହବ ନାହିଁ। ତ ବର୍ତ୍ତମାନ ମୁଁ ଏକ କର୍ମରେ ଆସିଛି ଯେହେତୁ ଆପଣ ମତେ ଫୋନ କରିଥିଲେ ଖାଲି କଥା ହେଇଯାଉଛି। ମୁଁ ନହେଲେ ଆପଣଙ୍କୁ ରଖୁଛି ମୋର କିଛିଟା କାମ ବି ଆସିଲାଣି ମୁଁ ଆପଣଙ୍କୁ ନହେଲେ ଆଗାମୀ କଲ୍ ରେ ଆପଣଙ୍କୁ ମୁଁ ନହେଲେ ଜଣେଇଦେବି। ଆଉ ଏବେ ଯାଉଛି ଟିକେ ନାଗୁ କିଛି ଖାଇନେବି କାରଣ ଆଗକୁ ମଧ୍ୟ କାମ ଆସିବ। ଖାଇବାକୁ ସମୟ ହେବ ନାହିଁ। ତ ବର୍ତ୍ତମାନ ମୁଁ ଯାଉଛି ଟିକେ କଣ କିଛି ଖାଇଦେଇକି ମୋ ନିଜ କର୍ମରେ ବାହାରି ଯିବି ବୋଲି।
ମୁଁ ସେଥିପାଇଁ କ୍ଷମା ଚାହୁଁଛି ଆପଣ କାମ କାର୍ଯ୍ୟରେ ଥିଲେ ବୋଲି ମୁଁ ଆପଣଙ୍କୁ ଟିକେ ହଇରାଣ କରିଦେଲି। ସେଥିପାଇଁ କ୍ଷମା ଆପଣ ଯଦି ଯାଆନ୍ତୁ କିଛି ଖାଇଦିଅନ୍ତୁ ନହେଲେ ପୁଣି କିଛି ରୋଗ ବୈରାଗ ହବ ଆପଣଙ୍କୁ।
ନାଁ ନାଁ ମୁଁ ସବୁଦିନ ସକାଳେ ଖାଇଦିଏ ଯେ ଆଜି ଟିକେ ସମୟ ହେଲାନାହିଁ ଯେହେତୁ ରବିବାର। ତ ଭାଇଙ୍କର ଯେହେତୁ ମୋ ଦୁର୍ଘଟଣା ହେଇଛି ତ ସବୁ ଯାକ କାମ ମତେ କରିବାକୁ ପଡୁଛି ନା ତ ବର୍ତ୍ତମାନ ଟିକେ ଅଧିକ ଘର କାମ ହୋଇଗଲା ବୋଲି ମୁଁ କିଛି ଖାଇନାହିଁ। ତ ମୁଁ ଆଉ କିଛି ସମୟ ପରେ ଭାବୁଛି ଯିବି କଣ ଟିକେ ଖାଇନେବି ଆପଣ ତ ଜାଣିଛନ୍ତି। ମତେ ଉପମା ଓ ବରା ଖାଇବା ପାଇଁ ବହୁତ୍ ଭଲ ଲାଗେ। ତ ଯାଉଛି ଏବେ ନିକଟସ୍ଥ ଦୋକାନକୁ ଯାଇକି ସେଠାରେ କିଛି ଖାଇନେବି ଆଉ। ବର୍ତ୍ତମାନ ପାଇଁ ମୁଁ ଆପଣଙ୍କଠୁ ଫୋନ ରଖୁଛି କଣ କହୁଛନ୍ତି।
ଆଜ୍ଞା ଆପଣ ଖାଇକି ମତେ ପୁନର୍ବାର ଫୋନ କରନ୍ତୁ।
ଆଜ୍ଞା ଧନ୍ୟବାଦ୍।